ହ୍ୟାଲୋ
ହଁ
ହଁ ମ୍ୟାଡ଼ାମ କଣ କରୁଛନ୍ତି?
କିଛି ନାଇଁ ଖରାଏଳେ ତ ଏମିତି ବସିବା କଥା ଆଉ।
ହଁ ଆଚ୍ଛା
ହଁ
ତ ଆମେ ଆମ ଟପିକ ଉପୁରୁକୁ ଯିବା?
ହଁ
ତ ଆପଣ କୁହନ୍ତୁ ଖାଦ୍ୟ ବିଷୟରେ
ତ ସିଅ ପିଲା ଯେହେତୁ ଆମକୁ ସବୁବୋଳେ ଦହିବରା ଗୁପଚୁପ ମୋମୋ ଏଇରା ଆକ୍ ଖାଇଆକୁ ତ ବେଶୀ ଇଣ୍ଟରେଷ୍ଟ ଲାଗିଥାଏ -
ଆଛା ଆପଣ ହୁଁ ବହୁତ -
ତ ମୋମୋ କେମ କେମତି କରାହଉଛି?
ହଁ ମୋମୋର ପ୍ରୋସେସ୍ କହିବି-
ତ ମୋମୋ-
ତ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ଆପଣ କୁହନ୍ତୁ ଫାଷ୍ଟ।
ମତେ ଖାଇବା ପାଇଁ ଏନେ ଏବେ ବାହାର ଜିନିଷ ତ ସବୁ ଖାଇବା ପାଇଁ ଭଲ ଲାଗେ ଯେ ମୁଁ ସେତେ କରିପାରେନି ବାକି ଘରେ ମାନେ ଅଧିକ ସ୍କୁଲ କଲେଜ କୋଚିଂ ଟାଇ କୋଚିଂ ଟାଇମ ମାନେ ଗଲାବେଳେ ଅଧିକ ଟାଇମ ତ ମ୍ୟାଗି ନହେଲେ ଆମର ଉପମା ଟାଇପର ବି ମୁଁ କେବେ ଅଧିକ ଟାଇମ କରିକି ଖାଏ ଉପମା ଟା ଦେହ ପାଇଁ ଭଲ ମାନେ ନର୍ମାଲ ଖାଦ୍ୟ ଟା ନା ମାନେ ବେଶୀ ହେବି ନାହିଁ। ମ୍ୟାଗି ଫିଗି ଖାଇଲେ ପେଟ ଖରାପ ହବ ଉପମାଟା ଖାଇଲେ ସେତେ କିଛି ଖରାପ ନାହିଁ। ତ ମୁଁ ଅଧିକ ଟାଇମ ଉପମା ହିଁ ବନାଏ। ଘରେ ଉପମା ଖାଇ କୋଚିଂ କଲେଜ ଏ ସବୁ ଯାଏ। ହୁଁ।
ହଁ ହଁ ତ ହଉ ଆପଣ ଉପମା ଖାଇଛନ୍ତି ମୁଁ ଆପଣଙ୍କୁ ମୋମୋ ବିଷୟରେ କହୁଛି ଆଉ। କେବେ ଘରେ କରିକି ଖାଇବୁ ଆଉ।
ଓକେ।
ତ ଶୁଣନ୍ତୁ ଫାଷ୍ଟ ଆବଶ୍ୟକ ସାମଗ୍ରୀ ମାନେ ଫାଷ୍ଟ ତମକୁ କଣ ଦରକାର କାଲି ଜାଣିଛ ନା ମଇଦା ଆଉ ଲୁଣ ପାଣି। ମୋମୋର ଫାଷ୍ଟ ମଇଦା ହେଲା
ହୁଁ।
ତ ତା ପାଇଁ ଆମେ ଯଦି ବନ୍ଧାକୋବି ନବା ଆଉ ଗାଜର, ପିଆଜ, ଅଦା ରସୁଣ ବଟା, ଲୁଣ ଆଉ ଗୋଲମରିଚ ଗୁଣ୍ଡ, ତେଲ ବନ୍ଧାକୋବି ଟାକୁ କଣ କରିବା ଆମେ ଚୁନ୍ ଚୁନ ଚୁନ ଚୁନ କରିକି କାଟିଦବା ହେଲା। ତାପରେ ଗାଜରଟାକୁ ମଧ୍ୟ ସେ ସେଇ ଟାଇପର ଚୁନ ଚୁନ କରିକି କାଟିଦବା। ପିଆଜ ବି ତାପରେ ଆମେ ମଇ ଦାରେ ଲୁଣ ମିଶେଇ ପାଣି ଦେଇ ତାକୁ ଆମେ ଦଳିବା।
ହୁଁ।
ପାଣି ମାନେ ଆବଶ୍ୟକ ଅନୁସାରେ ଦବା। ନାଇଁ ମଇଦା ସହିତ ପାଣିିକି ଭସେଇଦେବା। ଜାଣିଥିବ ତ।
ହଁ।
କେମିତି ଚକଡ଼ା ହେଉଛି। ତାପରେ ଗୋଟେ ମାନେ ଗୋଟେ ଗୋଟେ ଜାଗାଟା କାଢିବା ମାନେ ଗୋଟେ ଥାଳି ହଉ କି କଣ କୌଣସି ଗୋଟେ ଗୋଟେ ପାତ୍ର କାଢିବା। ସେଥିରେ ବନ୍ଧାକୋବି, ତାପରେ ଗାଜର, ପିଆଜ, ଅଦା, ରସୁଣ, ଗୋଲମରିଚ, ଆଉ ତେଲ ଏଇ ସବୁ ଆଉ ଲୁଣ ସବୁ ପ କେଇ ସେଟାକୁ ଗୋଳେଇବା। ତାପରେ ତାକୁ କଣ କରିବା ଆଉଥରେ ଗୋଟେ ମାନେ କଡେଇ ବସେଇକିରି ମାନେ ତେଲ ପକେଇକରି ଆମେ ଯେମିତି ମାନେ ନର୍ମାଲ ମାନେ ଭଜା ଟାଇପର କରନେ ତାକୁ ଭାଜିବା ମାନେ ଗାଜର ବନ୍ଧାକୋବି ସେ ସବୁ ପକେଇ ତାପରେ ସୋୟା ସସ୍ ଥିବ, ଟମାଟୋ ସସ୍ ଥିବ ଆଉ ଚିଲି ପକେଇକିରି ମାନେ ନର୍ମାଲ ତାକୁ ଭାଜିବା। ବାଜିଲା ପରେ ଆମେ ତାକୁ ବାହାର କରିଦବା ଯୋଉ ମଇଦାଟାକୁ ଆମେ ଚକୁଡ଼ି ଥିବା ସେ ମଇଦାଟାକୁ ଆମେ ଯେମିତି ମାନେ ବେଲା ହୋଉଚି ମାନେ ଛୋଟ ଛୋଟ କରିକରି ଦେଖିଚ ନା ମଇଦାକୁ ଯେମତି ମାନେ ରୁ ଠିକ୍ କଥା କୋହୁଚି ଯୋଉ ଯେ ଟାଇପରେ ତାଠୁ ଛୋଟ ଛୋଟ କରିବ? କରିକିରି ସେଇଥିରେ ଯେଉଁ ଆମେ କରିଥିବା ବନ୍ଧାକୋବିକୁ ଭାଜିଥିବା ଆଉ ଗାଜରକୁ ମିକ୍ସି କରିକିରି ତ ସେଇ ସବୁକୁ ଟିକେ ଟିକେ ମାନେ ସେ ଭିତରେ ପୁର ଦେଲା ବୋଲି ଦେଇକିରି ମଇଦାକୁ ଆମେ ଯୋଉ ଷ୍ଟାଇଲ୍ ରେ ମାନେ ବନେଇ ପାରିବା ତାପରେ? ଯୋଉ ଇଡିଲି କରାହୋଉଚି କି ଯାହାବି କରାହୋଉଚି ଆ ସିଝିବା ପାଇଁ ବୋଲି। ମୋମୋକୁ ହଁ ସେ ଛାଞ୍ଚରେ ରଖିକିରି ସିଝେଇବା ଆଉ। ମୋମୋ ପ୍ରସ୍ତୁତ ଯେଦି ଆମେ ମୋମୋ ପ୍ରସ୍ତୁତ ତ ଆଉ।
ଅହ।
ଆ ପଣ କଣ ଜାଉଚନ୍ତି।
ମୋ ପାଇଁ କଣ
ହଁ ଚଟ୍ନି ଦଉଚନ୍ତି ସେ କ୍ରିମ ଟା ତ ମୁଁ ଜାଣିନି। କିନ୍ତୁ ସେ କ୍ରିମ୍ ଟା ତ ମୁଁ ଜାଣିନି। ହଁ ଆମେ ବାହାରୁ ଆଣିକି ହଁ।
ଟମ୍ ସେଇଟା ଘରେ କଲେ କେମ୍ତି ହଉଚି କିନା ମାନେ ଟମାଟୋକୁୁ ଭାଜିଦବା। ଜଷ୍ଟ୍ ଣ୍ଡି ଟମାଟୋକୁ ଫ୍ରାଏ ଜଷ୍ଟ୍ କରିକି ସେଟାକୁ ଗ୍ରାଇଣ୍ଡର୍ କରାହବ ତା ସେଇଥିରେ ଟିକେ ଲେବୁ ପଡିବ। ବାକି ତମେ ଯଦି ରାଗ କରିବାକୁ ଚାହୁଁଥିବ ସେଥିରେ ଟମାଟ୍ରେ। କଞ୍ଚାମର୍ଚ ଆଡ୍ କରିକି ସେଟା ଗ୍ରାଇଣ୍ଡିଙ୍ଗ କରିବ ବାକି ହଁ ସେଇଟା ଗୋଟେ ଆଉ କଂ କଂ ମସ୍ଲା ମିଶେଇଲେ ସେଇ ଅଟୋମେଟିକ୍ ଚିଲି ହେଇଯାଉଚି। ମୋର ଗୋଟେ ଜଣେ ସାଙ୍ଗ କ ର୍ଥିଲା ତ ମୁଁ ଯଷ୍ଟ୍ ଣ୍ଡି ଟିକେ ଶୁଣିଥିଲି ଏମ୍ତି କଣ ଚିଲି କରନ୍ତି ବୋଲି।
ଆଚ୍ଛା ଆମେ ତ କେବେ କରୁନୁ ମାନେ ବାହାରୁ ଆଣିଦଉ।
ହଁ।
ପ୍ରାୟେତଃ ନିଜେ କରିକି ଖାଇଲେ ଭଲ।
ବାହାରୁ ମୋମୋ ମୋମୋ ବାହାରୁ ଆଣିଲେ କଣ୍ ହଉଚି ନା ସେମାନେ କରିକି ରଖୁଚନ୍ତି ଗୋଟେ ଦିନ ତାପ୍ରେ ଆମେ ଖାଉଚେ ନା। ତ ସେଟା ଦେହ ପାଇଁ ବ
ନାଇଁ ତା ଚଟ୍ନି ହଙ୍ଗା ଅ ଚିଲ୍ ଲି ଟମାଟୋ ସସ୍ ଏ ଏଇଯାବ। ଆମ୍ ବାହାରୁ ଆଣ୍ ଦଉଚେ ନା ପାଉସ୍ ବାଲା ନହେଲେ ବଟଲ୍ସ୍ ବାଲା। ତ ଯାହାବି କରିକି ଖାଇ ଦଉଚେ ତ ଆପଣଙ୍କୁ କଣ ଆସୁଚି କୁହନ୍ତୁ।
ମୁଁ। ଫାଷ୍ଟ୍ ଫୁଡ୍ ଆଉ ଫାଷ୍ଟ୍ ଫୁଡ୍ ରେ ହଁ ଯଉ ପିଆଜରେ ପକୁଡି ମାନେ ପକୁଡି ଯୋଉ କର୍ଚନ୍ତି।
ହୁଁ ହୁଁ ହୁଁ।
ସେଇଟା ମାନେ ଏବେ ତ ଖରା ଦିନ ଚାଲିଛି ତ ବର୍ଷା ଦିନ ନା ଖରା ଦିନ ଚାଲିଛି କିନ୍ତୁ ମଝିରେ ଯୋଉ ବର୍ଷା ଟା ହେଲେ ସନ୍ଧ୍ୟା ଟାଇମ୍ ପକୁଡି ଖାଇବା ପାଇଁ ବର୍ଷା ହେଲେ ଭଲ ଲାଗେ ନା। କେବେ କେବେ ଯେବେ ବର୍ଷା ହୁଏ ତ ସେ ଟାଇମ୍ ରେ ପକୁଡି ଘରେ କରେ। ତ ପକୁଡି କରିବା ପାଇଁ ଫାଷ୍ଟ ପିଆଜ କୁ ପୁରା ଛୋଟ୍ ଛୋଟ୍ ପିସ୍ କରି ମାନେ ପୁରା ଚୁନ୍ ଚୁନ୍ କରି କାଟିଦବ। ତା ସେଥିରେ ମର୍ଚ ଛୋଟ୍ ଛୋଟ୍ କରି କାଟିକି ପକେଇବ ତ ମର୍ଚ ପିଆଜ ଆଉ ବେସନ ମାନେ ପକୁଡ଼ି କରିବା ପାଇଁ ମେନ୍ ଜିନିଷ ମାନେ ଯୋଉଟା ପାଉଡର୍ ହୋଉଛି ମଇଦା, ମଇଦା ବର୍ଡର ହା ଅ ମାନେ ମୁଷ୍ ମୁସିିଆ ହବା ପାଇଁ ଖାୟାଘାର ପକେଇବା ସେଥିରେ ଟିକେ ଖାୟାଘାର। ବାକି ସ୍ଵାଦ ଅନୁସାରେ ଲୁଣ। ଆଉ ହାଲକା ମର୍ସ୍ୟ ଗୁଣ୍ଡ ଯେହେତୁ ଆମେ ମର୍ଚ୍ୟ କାଟିକି ପକେଇଥିବା କଞ୍ଜାମଣିଚ ହାଲକା ମର୍ଚ୍ୟ ଗୁଣ୍ଡ ପକେଇଲେ ହବ। ବାକି ସେଇଟାକୁ ଗୋଳେଇବା। ତ ପାଗ କରିବା ଯେମିତି ମାନେ ବେଶୀ ପାଣିଆ ନାହିଁ କି ବେଶୀ ବହଳିଆ ନାହିଁ ତାକୁ ଦେଖିକି ପାଗ କରିବା। ତାପରେ ତେଲ ଗରମ୍ ହବା ପରେ କଡେଇ ରେ ପୁରା ଛୋଟ ଛୋଟ। ବେଶୀ ବଡ ହେଲେ କଣ ନା ସିଝିବନି ସେଟା ଖାଇବା ପାଇଁ ଟେଷ୍ଟି ଲାଗିବନି। ତ ପକୁଡି କରିବା ପାଇଁ ପୁରା ଛୋଟ ଛୋଟ ପକେଇବା, ତ କଡେଇରେ କଡେଇ ର ପୁରା ତେଲ ଗରମ୍ ହେଇ ସାରିଲା ପରେ ହିଁ ପକୁଡିକୁ ଛୋଟ ଛୋଟ କରିକି ଛାଡିବା ନହେଲେ ପକୁଡି ଭଲ ଲାଗିବନି ମାନେ ତେଲ ନ ସିଝିଥିଲେ ଫାଷ୍ଟ୍ କଥା ହଉଛି ଯାହାବି ଆମେ କଡେଇ ରେ ପକେବା ସେଟା ଭଲ୍ ସେ ନେଉଟିବନି କି ସେଇଟା ଭଲ୍ ପା ସିପାରେ।
ହଁ।
ତ କଡେଇ ରେ ପକେଇ ତେଲ ଭଲ୍ ସେ ତାତିବା ପରେ ଆମେ ପକୁଡିକୁ ଛୋଟ୍ ଛୋଟ ମାନେ ମାନେ ଆମେ ଛୋଟ ଛୋଟ ଗୋଲ ଟାଇପ୍ ର କରିକି ପକେଇବା ତ ପକୋଡି ଭାଜି ହେଇ ସାରିଲା ପରେ ଭଲ୍ ସେ ଛାଣି ହେଇ ସାରିଲା ପରେ ତାକୁ କାଢିବା। ଅଲଗା ପାତ୍ରକୁ ତାପରେ ଅ ମାନେ ପକୁଡି ସହିତ ଅଧିକାଂଶ ତ ବିଟ୍ ଲୁଣ ପକେଇକି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ତ ତମକୁ ପକୁଡି ଭଲ କି ନାଇଁ?
ମତେ ବହୁତ୍ ଭଲ।
କେବେ କରିନାହାନ୍ତି ଘରେ?
ତ ଫାଷ୍ଟ୍, ଘରେ ତ ମାମା କରିଦିଏ। ଆମେ ଖାଇବା ଲୋକେ ଖାଇଦଉ।
ଘରେ କେବେ କରିକି ଖାଇନ ମାମା ସବୁବେଳେ କରନ୍ତି ଖାଇଚ।
ହଁ ବାହାରେ କରୁଛି ମାନେ ଘରେ ନାହିଁ।
ମାନେ ଯୋଉ ରୁମ୍ ରେ ରହୁ
ରୁମ୍ ରେ ହଁ, ଆଉ ସେଇଠି ତୁ ମାମା ଯିବନି ନା କରିବାକୁ। ଯାହାବି ହେଲେ ନିଜେ କରିବାକୁ ପଡିବ, ସେଇଠି କିନ୍ତୁ ମୁଁ ମାନେ ଆମେ ବାହାରେ ରହିଲେ ଆମେ ଏତେ ବି ରୋଷେଇ କରିବାକୁ ଆମକୁ ଟାଇମ୍ ମିଳେନି ନା। ମାନେ ଯାହା ହେଲା ପ୍ରେସର୍ ରେ ପକେଇଦବୁ ସେ ଖୀଚିଡି ହେଲେ ଯାହା ବି ହେଲେ ଖାଇଦେଇକି ପଳେଇବୁ।
ହଁ -ଅଁ।
ଆଉ ଯଦି ବାକି ଯେଉଁ ସାଙ୍ଗମାନେ ଥିବେ ଛୁଟି ଟାଇମ୍ ରେ। ସେମାନେ କରିଦିଅନ୍ତି, ମିଶିକି କରିଦୋଉ, ମାନେ ଜଲଦି କାମ ହେଇଯାଏ। ଆଉ ଅନ୍ୟ ଟାଇମ୍ ରେ ମାନେ ଯାହା ହେଲେ ବି କିସେ ଚାଉଳ ହେଲେ ବି ହେଲେ ଖାଇଦେଇକି ପଳୋଉ।
ହୁଁ।
ଆଉ କଣ କରିବା? ମାଥୁ ରୋଷେଇ ନ ଆସିଲେ କିଛି ମାନେ ଯିବନ୍ କିଛି ଖାଇପାରିବେନି।
ସେଇଟା। ମାନେ ଏମିତି ନାଇଁକି ସବୁବେଳେ ବାହାରୁ ଯାଇକି ତ ରାତି ଅଧରେ ଯଦି କୋଉଠି କିଛି ପ୍ରୋବ୍ଲେମ୍ ହେଲା କି ରାତିରେ ଭୋକ୍ କ ଲାଇନ୍ ନାଇଁ ବାଟ୍ରା ରାତିରେ? ସବୁ ଜାଗାରେ ଦୋକାନ ଏଭେଲେବଲ୍ ନାହିଁ କି ହୋଟେଲ୍ ଆଭଲେବଲ୍ ନାହିଁ ତ ଯଦି କି ଆସୁଚି ତ ନିଜେ କରିକି କିଛି ବି କରିକି ଖାଇପାରିବ। ତ ଯଦି ରୋଷେଇ ମାନେ ଆସୁନଥିବ
ହଁ।
ତ ଯଦି ରୋଷେଇ କିଛି ଆସୁନଥିବ ବା ଯଦି କିଛି ଆସୁଥିବ ତ କିଛି ବି ମାନେ ଜିନିଷ କଣ ନାହିଁ କଣ କରିକି ଖାଇଦବ। ତ ଯଦି କିଛି ବି ଆସୁନଥିବ ସବୁବେଳେ ହୋଟେଲ୍ ବା ବାହାର ଲୋକ ବାହାରେ ମାନେ ଦୋକାନ କି ହୋଟେଲ୍ ଉପରେ ଡିପ
କିଅନି। ହୋଟେଲ ର ଖାଦ୍ୟ ମାନେ ନା ଖାଇଲେ ଦେହ ଖରାପ। ଆମେ ଯେତୋବେଳେ ଫାଷ୍ଟ ଫାଷ୍ଟ ମୁଁ ଯେତୋବେଳେ ଗଲି ବାହାରୁ କୁ ହୋଟେଲ୍ ମାନେ ରୋଷେଇ ଆସୁନଥିଲା ନା। ତ ହୋଟେଲୁ ଦି ଦିନ ଆଣିକି ଖାଇଲି। ମାନେ ଦି ଦିନ୍ ମୋ ପେଟ ବହୁତ୍ ଜୋର୍ ପେନ୍ ହେଲା।
ହୁଁ ଜଣ ଜଣଙ୍କ ପେଟ ଅଛି ନା ମାନେ ଦେହ ମାନେ ବଡି ଅନୁସାରେ ଖାଦ୍ୟ ଖାଇବା ଭଲ। ତ ଜଣ ଜଣ ଙ୍କ ଦେହରେ ବାହାର ଖାଇବା ଯାଉଚି। ଆଉ ଜଣ ଜଣ ଦେହରେ ଯୁ ବାହାର ଖାଇବା ଯାଉନି।
ତାପରେ ହଁ। ମୋର ପେନ୍ ହେଲା ତାପରେ ରୋଷେଇ ବି ଆସୁନି ମୁଁ ବହୁତ କାନ୍ଦିଚି ଖାଇବାକୁ ନେଇକି। ଘରେ କଣ ଜଣା ପଡେନି ଖାଇଦୋଉ। ତାପରେ ବାହାରକୁ ଗଲେ ହିଁ ଖାଦ୍ୟର ମୂଲ୍ୟ ଟା ଜଣା ପଡେ। ଆମେ ଘରେ କହୁଚେ ଏଟା ଇଁତି ହେଇଗଲା ସେଟା ସିମତି ହେଇଗଲା ସେଟା ସିମ ତି ହେଇଗଲା। କିନ୍ତୁ ବାହାଘକୁ ଗଲେ ଜଣା ପଡେ ଯେ ମେନ୍ ଜିନିଷ ଟା କଣ।
ହଁ ମୁଁ ତ ଅଧା ଜିନିଷ ମାନେ ପରିବା ଭିତରୁ କଖାରୁ କଲରା ଖାଉନି ଆଜି ଯାଏଁ। କଲରା ଖାଇନି କଖାରୁ ଖାଉନି। କିନ୍ତୁ ପିତା ବୋଲି ଖାଏନି ଆମ ଘରେ କଲରା ଭଜା ହେଲେ ମତେ କହିବେ ନାଁ ପିତା ଲାଗୁନି ଖା। ଭାତନିକା ମୁଁ କଲରା ଟୋଟାଲି ଖାଉନି। ଆଉ କଖାରୁ କଖାରୁ କସ ହେଁ କଲରା ଆଉ ସମସ୍ ସ୍ତେ। ମାନେ କଲରାକୁ ଯେତେ ଯାହା କଲେ ବି ମୁଁ କେବେ ଖାଇ ହିଁ ପାରୁନି ପିତା ହିଁ ପି ତା ପିତା ଆଉ ଟିକେ ଟିକେ ଖାଇଲେ ପିତା ଲାଗନ୍ତାନି ମୁଁ ଟୋଟାଲି ଯେହେତୁ ଖାଉନି। ସେ ଯେ ହୁଁ କଲରା କଲରା ଚିପ୍ସ କରି ଆସଚି କିି ନାଇଁ?
ହଁ ଆସୁଚି ହୋଉ ମ୍ୟାଡ଼ାମ ଆମର ଟାଇମ ଅଫ ହେଇଗଲା।
ହଁ ହୋଉ ହଁ।